ଓ।
ହଁ କହନ୍ତୁ ଆଜ୍ଞା।
ଗୁଡ୍ ମଣିଂ ସାର୍।
ଗୁଡ଼୍ ମର୍ଣ୍ଣି ଆଉ ଏହି ଘରେ ବସିଥିଲି ଆଉ ଆପଣ କଣ କରୁଚନ୍ତି?
ମୁଁ ଏଇ ରୋଷେଇ ସାରିକି ବସିଛି ଆଉ।
ଅ ହଁ ଏତେ ଜଲ୍ ଦି
ହଁ ଜଲ୍ ଦି ସରିଯାଇଛି ଗ୍ୟାସ୍ ରେ କରିଦଉଚୁ ଚୁଲିରେ ଭାତଟା କରିଦଉଚୁ ଗ୍ୟାସ୍ ରେ ତକାରି ପତ୍ର କରିଦଉଚୁ ଜଲ୍ ଦି ସରିଯାଉଛି ଆଉ।
ଆଉ ରୋଷେଇ ବୋଷେଇ କଣ କଣ କଲ ଆଜି?
ରୋଷେଇ ଆଜି ଭାତ ଆଉ ଡାଲ୍ ମା ଆଉ ଆଳୁ ଛୁଇଁ କାଙ୍କଡ଼ ସବୁ ବୁ ମିକ୍ସ କରିକି ମସଲା ଦେଇକି ଭଜା।
ଆଉ ସକାଳେ କଣ ଖାଇବନ୍ତି?
ସକାଳେ ଚୁଡ଼ା କଦଳୀ ଖାଇଛି ଆପଣ କଣ ଖାଇଛନ୍ତି?
ମୁଁ ବି ସେ ଚୁଡା ଆଉ ମୁଡ଼ିକି ଫେଣ୍ଟିକି ଖାଇଥିଲି ଆଉ ଗୋଳେଇକି ଉ।
ହଁ ଭଲ।
ଆଉ ଖରା କେମିତି ହଉଚି?
ଖରା ବହୁତ୍ ଜୋର ହଉଚି।
ହଁ ହଁ।
ବହୁତ୍ ଜୋର ମାନେ ବହୁତ୍ ଜୋର ହଉଚି।
ଆମ ଆଡେ ବି ସେମିତି ବହୁତ୍ ଖରା ହଉଚି।
ସେଇଆାପା ପୁଣି ଏମ୍ ଦୀ ଆଗ ଖରା ହଉଥିଲା ପୁଣି ଏମିତିଆ ପୁଣି ଖରା ହଉଚି।
ହଁ ଆମଠୁ ବି ସେଠି ଏଠି ବି ସେମିତି ହଉଚି।
ହୁଁ ହୁଁ।
ଆଉ ରୋଷେଇ ସାଇଲା ପରେ କଣ କରିବେ?
ରୋଷେଇ ସାରିଲା ପରେ କିଛି ନାଇଁ ଏଇ ଟିକେ ଅ ଘର ସଫାସଫି ଟିକେ ତାପରେ ଟିକେ ଲୁଗାପଟା ସବୁ ତୋଳି ତୋଳିକି ଭାଙ୍ଗା ଭଙ୍ଗି କରିଦେବି
ଓ ହ ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ମୁଁ ଆଉ ମୋ ହଜ୍ ବେଣ୍ଡ୍ ଆଉ ଯା ଡେ଼ଡୁସୁର ଛୋଟ ପୁତୁରା ଜଣେ ଅଛନ୍ତି ଶାଶୁ ଶଶୁର ଅଛନ୍ତି ଆଉ।
ଆଉ ସମସ୍ତଙ୍କର ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଆ ହାଁ।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ସବୁ ଭଲ ଅଛନ୍ତି।
ହୁଁ ହୁଁ।
ଆଉ ଲକ୍ଷ୍ୟ କଣ ରଖିଛନ୍ତି ଜୀବନରେ କଣ କରିଆ ପାଇଁ?
ଲକ୍ଷ୍ୟ ଆଉ କଣ ରଖିବି ଆଉ ବାହାଘର ତ ହେଇଗଲା ଆଉ ବାହାଘର ପରେ ତ ପଢାପଢି ପାଇଁ ଯାହା ଏନ୍ତି ଟିକେ ସମୟ ଦେଇ ହଉନି
ଓ ହଁ।
ରଉ ଲକ୍ଷ୍ୟ ଆଉ କଣ ଗୋଟେ ହାଉସ୍ ୱାଇଫ୍ ହେଇକି ଜୀବନ ବିତେଇ ଦବାର ଅଛି ଆଉ ଆଉ କିଛି ନାଇଁ।
ଅ ହଁ। ଖାଇବା କଣ ଭଲ ଭଲ ବନେଇ ଶକିିଛ?
ଖାଇବା ମତେ ସେମିତି ଭଲ ବେଶୀ କିଛି ଖାଇବା ବନେଇ ଆସିନି। ଅଁ ସେ ଏମତି ନର୍ମାଲ ଭାତ, ଡାଲି, ଡାଲମା, ସନ୍ତୁଳା, ଶାଗ ଭଜା। ଅଣ୍ଡା ଭଜା ରୁଟି ଚା ଚିକେନ।
ତ ଏଇଥର ସର୍ବସାଧାରଣ ପାଇଁ ସ ତ ବନେ ଶିକିଚ ଆଉ।
ହଁ ସାଧାରଣ ଜିନ୍ଷଟା ବନେଇ ଶିକିଚି ଆଉ ଏମିତି ଚାଇନିଜ୍ କିଛି ଘି ଏମିତି ମାନେ ଏମତି ବନେଇ ଜାଣିନି।
ଆଚ୍ଛା। ଆଉ କଣ କୁହନ୍ତୁ।
ଆଉ
କଲ୍
ଆଉ କୁଆଡ଼େ ବୁଲିବା ପାଇଁ ଯାଇଥିଲେ?
ବୁଲିତେ ମୁଁ ଯାଇନି ଯିବାର ଅଛି ଆଗୁକୁ।
ଅହଁ।
ପ୍ଲାନିଂ ରଖିଚୁ ଆଉ।
ହଁ ହୋ ଯିବେ ଏଇ ଖରାଟା ଯାଉ ଭାରି ଯୁଆଡ଼େ ଯିବେ। ଖରାରେ କୁଆଡ଼େ ଯାଆନ୍ତୁନି।
ହଁ ଭାରି ଖରା ଜୋରେ ଖରା ହୁ
ହଁ ପା ବର୍ଷା ତ ଅଦୌ ହୋଉନି।
ଖରାଟା ସହ୍ୟ କରି ହବନି ଏତେ ଯୋଉ ଖରା ହଉଚି।
ସେୟା ପା ଚାଷ ବାସ କେମତି କଣ ହବ କେଇଆଣି।
ତେ ଯେ ଖରା ହଉଚି ଚାଷ ବାଷ କରିବା ପାଇଁ ସେ ହଉନି।
ହୁଁ ବର୍ଷା ହେଲେ ସିନା କଣ ବିହନ ଲଗେଇଲେ ସିନା ତଳି ପକେଇଲେ କଣ ଅଟେ କରିବେ ଆଉ ଏ ତ ଆ ଯାଏଁ
ବିହନ ଆଣା ହେଇଚି ହେଲେ କରା ଲଗା ଯାଇନି ଯୋଉ ଖରା ଦେଖି ଚାଷ ବି କରିବା ପାଇଁ ଡର ଲାଗୁଚି।
ସେଇଆ ପା।
ଆଉ ତମ ସ୍ୱାମୀ କଁ କରୁଚନ୍ତି?
ମୋ ସ୍ବାମୀ ମେସିନ୍ ଅପରେଟର୍।
ଓହ ଗୁଡ୍ ଜବ୍।
ହୁଁ। ସବୁ ଗାଡ଼ି ଚଲେଇଦେବେ ଏ ମେସିନି ଗାଡ଼ି।
ଅଁ ହଁ ଭଲ ଆ ଡିଉଟି ଏବେ କଣ କରୁଚନ୍ତି?
ଡିଉଟି ଏବେ ସେଇଠି ଅଛନ୍ତି ସେମାଁ ଗୋଟେ ମାଇନ୍ସରେ କାମ କରୁଚନ୍ତି ଆଉ।
କଁ ହଁ। ଭଲ ଆଉ ସବୁ ଭଲ ତ ଘରେ?
ହଁ ଭଲ।
ଅଁ ହଁ।
ଆପଣ କଣ ପଢ଼ାପଢି଼ କରନ୍ତି ନାଁ କଣ?
ମୁଁ ଗାଡ଼ି ଚଲାୟ।
ଓହୋ ମ୍ୟାରେଡ଼୍?
ହୁଁ ମ୍ୟାରେଡେ।
ହଁ।
ମୋ ବାପା, ଭାଇ, ଭାଇ, ଭାଉଜ ସବୁ ଅଛନ୍ତି।
ଓହୋ।
ମୋ ସ୍ତ୍ରୀ ଅଛି।
ହୁଁ ହୁ। ଭଲ।
ଆଉ କୁଆଡେ଼ ବୁଲିବା ପାଇଁ ଯାଇଛନ୍ତିି ଜାଗା?
ନା ବର୍ତ୍ତମାନ୍ ପାଇଁ ତ କୁଆଡ଼େ ଏମିତି ଯାଇନି ମାନେ ମ୍ୟାରେଜ୍ ପରେ ସେମିତି କୁଆଡ଼େ ଯାଇନି ମ୍ୟାରେଜ୍ ପୂର୍ବରୁ ଯାଇଥିଲି।
ହଁ ଦେଖିକି ସିଟୁଏସନ୍ ଦେଖି ଯିବ ଆ ହ ହ।
ଟାଇମ୍ ଅଛି ବୁଲିବା ପାଇଁ କଣ?
ଅଁ ହ।
ନୂଆ ନୂଆ ଏବେନା ଆଉ ସବୁଆଡ଼େ ବୁଲି ବୁଲା ହଉଛି କି?
ହଁ। ଆଉ କଣ କୁହନ୍ତୁ?
ହାଲୋ।
ହାଲୋ। ଶୁଣା ଯାଉଚି ମୋ କଥା।
ହଁ ଶୁଭୁଚି।
ହଁ।
ହାଲୋ।
କଣ ରୋଷେଇ ହେଇଚି ଆପଣଙ୍କର?
ଦେଖିନି ମୁଁ ମିସେସ କଣ କରିଥିବେ।
ହଁ।
ସେଇ ଡାଲି ଭାତ ହେଇଥିବ ଆଉ ବୋଧେ ଆଉ।
ହଁ ଆଜି ତ ଗୁରୁବାର ଆଜି ଆଉ ନନ୍ଭେଜ୍ ହବନି।
ହଁ।
ଆଜି ଯାହା ଭେଜ ଉପରେ ହେଇଥିବ ଆଉ।
ଆଜ୍ଞା।
ଲଗେଇ ଯାଇ ତା ଯ ଆପଣ କଣ ଆପଣଙ୍କୁ କିଛି ରୋଷେଇ ଆସେ?
ହଁ ଆସେ ଚିକେନ ଫିକେନେ କରି ଆସେ ମତେ।
ହଁ ଜାଣିଛନ୍ତି ତାହେଲେ କିଛି ଆଉ ନର୍ମାଲି ଏମିତି ଖାଇକି ବଞ୍ଚ ବଞ୍ଚି ପାଇଁ କିଛି ଜିନିଷ ଏମିତି ବନେଇ ପାରିବେ ଆଉ।
ହଁ ହଁ।
କେବେ ଘରେ ବନେଇଛନ୍ତି?
ହଁ ବହୁତ ଥର ବନେଇଛି ଥରେ କାଇଁ।
ହଁ।
ସାତ ଆଠ ଥର ବନେଇଚି ନିଜେ ବେସର ଦେଇ କରେ ପିଆଜ ଚେକା ଚେକା କାଟିକି କରେ। ଆଉ ତେଲ ମସଲା ଗୁଳେଇଦବ ସେଇଟା ଗୋଟେ ଆଇଟମ ପାଗ କରିବ। ଆଉ ବେଶର ବାଟା ଗୋଟେ ଅଛି ଗୁଳେଇ ଦବ। ଏଲ ଫେ ଦେଇକି ତେଲ ଫେ ଦେଇକିନା ସେଟା ଗୋଟେ ଆଇଟମ। ଯେମତି କରିପାରିବ ସେମିତି ଭଲ ଲାଗିବ ଆଉ ଖାଇଲା ଭଳିଆ ଆଉ।
ହୁଁ ଚିକେନ ଟା ତାହେଲେ ଭଲ ଭାବରେ ଜାଣିଚନ୍ତି।
ହଁ।
ମୁଁ ବି ସେମିତି ସେଇ ନର୍ମାଲ ଖାଦ୍ୟ ସବୁ ଜାଣିଚି। ଆଉ ଏମତି କେମିତି କାହିଁ କିଛି ଇଅ ଜିନିଷ ବନେଇବା ଜାଣିନି। ରୋଷେଇ ମୁଁ କରିନଥିଲି ମାନେ ଘରେ ବେଶୀ।
ଆ ହାଁ। ଅଭ୍ୟାତ ତିଲ ତମେ ବୋଉ କରୁଥାଏ କି?
ହଁ ଘରେ ବୋଉ ଅଛ ଅଛନ୍ତି ଭାଉଜ ଅଛନ୍ତି ସିଏ କରନ୍ତି ଆଉ ମୁଁ ସେତେ କରିନି। ଆମର ବି ମାନେ ସେ ତେ ଇଏ ନୁହଁ ଆମରୋ ମିଡଲ କ୍ଲାସ ଫାମିଲି ଆମ ଘରେ ଯାହା ଯାହା ବନା ହୁଏ ମୁଁ ସେୟା ସବୁ ଶିଖିଚି।
ଅ ହଁ।
ହଁ ହଁ। ଆହୁରି ମାନେ ଏମିତି ନୁହେଁ କି ଆଉ ମୁଁ ଯୋଉରା ଶିକିନି ସବୁ କିିଛି ଘରେ ବନା ହୁଏନି। ହୁଏ କିନ୍ତୁ ମୁଁ ଜାଣିନିବୋହୁତ ଗୁଡ଼େ ଜିନିଷ।
ସମସ୍ତଙ୍କୁ ମତ ପାଥରେ ଶିକିକି ଆସତାନ୍ତି।
ହଁ ହୋଉ।
ଦୁନିଆକୁ ଆଇଲା ପରେ ସମସ୍ତେ ଜାଣନ୍ତି।
ହଁ ଶିଖିଯିବେ ଆଉ।
ସବୁଦିନ ଶିଖିବାକୁ ଟାଇମ ଅଛି। ଯେତେ ଶିଖିବ ସେତେ ଶି କିବା ପାଇଁଁ ଚେଷ୍ଟା କରୁଚି।
ଦେଖିକି ୟୁଟ୍ୟୁବ ଦେ ଦେଖିକି ବି ମୁଁ କରିଦିଏ ବେଳେ ବେଳେ।
ଆ ହାଁ।
ସେ ତଡ଼କା ହେଲା ଏଇତାଲ
ଏ ଭଲ ଭଲ ଆପଣଙ୍କର ଦୋଉଚି ଗାଇଡି ଦୋଉଚି ଏମତି ରୋଷେଇ କର ସବୁ। ଫସବ ପାଇଁ ୟୁଟ୍ୟୁବ ଆସିକି ବ୍ୟବହାର କଲେଣି ପ୍ରାୟ ଲୋକ ୟୁଟ୍ୟୁବ ବ୍ୟବହାର କରୁଛନ୍ତି ସେଇ ରୋଷେଇଟା।
ହଁ। ୟୁଟ୍ୟୁବ ଦେଖିକି ସମସ୍ତେ ଆଉ ଜାଣିନି ଆଉ କିଛି ନାହିଁ ଯାହା ଘରେ ବାସ୍ ଜିନିଷ ଥିବା ଦରକାରେ। ୟୁଟ୍ୟୁବ୍ ଦେଖ ଘରେ ଜିନିଷ ଯଦି ଅଛି ବନାଅ।
ହଁ ଆଜି କାଲି ସବୁ ସେୟା କରୁଚନ୍ତି।
ଆଉ ଆମର ଗୋଟେ ମାନେ ବଟା ମସଲା ନଦେଇକି ଖାଲି ଗୁଣ୍ଡ ମସଲାରେ ଗୋଟେ ଆଳୁ ତରକାରୀ ହୁଏ। ସେୟାମ ଅଁ ଆମ ଭଉଣୀ ଗୋଟେ ଅଛି ସେଟା ଖାଇବା ଭାରି ଭଲ ପାଏ। ଆମ ଘରକୁ ଯବେ ଆସେ ମତେ କହିବ ନା ନା ତୁ ସେଇଟା ବନା ରାତିରେ ରୁଟିରେ ସେଇଟା ଖାଇବା।
ଅ ହଁ ଯାହାକୁ ଯୋଉଟା ରୁଚି କର।
ହୁଁ।
ଆଉ ଖବର କଣ କୁହନ୍ତୁ?
ଆଉ ଠିକ୍ ଅଛି ଆପଣ କଣ କରୁଚନ୍ତି କରନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିହାତି।